ହଁ କହ? କଣ? ଦେହ ହଁ ଟିକେ ପେମ ଜର ହେଇଯାଇଛି। ହେଲୋ ହଁ ସେଇଟା କେମିତି? କାଇଁ ସେ ମାମା ଜାଣିଥିବ। ହେଲୋ। ହଁ ସେ ଯୋଉ ମୁଁ ମାମା ସହ ଦେଖା। ଖା ହେଲେ ତାକୁ ଗୋଟେ ଗୋଟେ ବଟିକା ଦଉଛି ସେ ମତେ ଗୋଟେ ଗୋଟେ ବଟିକା ଦଉଛି ତ। ହଁ ସେଥିପାଇଁ।
ଆଉ କେମତି କଣ ଚାଲିଛି କଣ ଜବ୍ ଫବ୍ ଚାଲିଛି କେମିତି କଣ ଚାଲିଛି? ଏବେ।
ହୁଁ ଠିକ ଠାକ ସବୁ ବଢିଆ ଆଉ ଭଲ ମ- ଏନ୍ - ଚା- ଲି ଲାଗି ରହିଛି ତ।
କିଛି ପ୍ରୋବଲେମ ହଉନି।
ପୋବ୍ଲେମ୍ ହେଉଛି। ପ୍ରୋବଲେମ ହେଲା ଆଉ କଣ କରିବା କରିବାକୁ ବାଧ୍ୟ ଆଉ। ହୁଁ। ପୋବ୍ଲେମ ଯାହା କଲେ ତ ପୋବ୍ଲେମ ଆସିବ ନା ତ ପୋବ୍ଲେମକୁ ଇଗ୍ନୋର କରି। କି କାମ କରିବା କଥା ଆଉ। ।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
ଆଉ ଖାଇବା ପିଇବା କଣ ହେଇଛି ଆଜି? ଖାୟା ପିଆ କଣ ହେଇଛି ଏବେ?
ଉ କଣ ଏ ଜାଣିନି ବହୁତ କଥା ଅଛି।
ଜାଣନ କହି ତୁମେ ରୋଷେଇ କରନ କି?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
କାହିଁ ରୋଷେଇ କରୁନ?
ହୁଁ।
ବାହା ହେଲେ କରୀ ପୁଣି କରିବୁ ନାଇଁ?
ବାହାହେଲେ ମୁଁ କରିବିନି।
ଆଉ କିଏ କରିବ?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
ସ୍ୱମୀ କାହିଁ କରିବ? ସ୍ୱାମୀକୁ ତୁ ବାହାହବୁନା ସିଏ ତତେ ବାହାହେବ?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
ଆଁ।
ହଁ ମତେ ବାହା ହବ ରୋଷେଇ ବି ସିଏ କରିବ।
ଆଚ୍ଛା। ଆଉ ତାକୁ କହୁଦ ସି ବି ଇଏ କରିବ?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
ହଁ ସେ ହଁ ତାକୁ ବି କହୁନ ସେ ଖାଲି ଇଏ ଇଏ ବି କରିଦବ ସେ ସେଇଟା ବି। କଣ ଟା ହେଟା କହନ୍ତି ବେବୀ। କ ସଉଦ ଠିକ କରୁଛି ଆଉ ଆ କା ଛାଡିବା ବାକି।
ହଁ।
ଶୁଭୁନି ଭଏସ ଆସୁନି।
କର ଧାଇିବ ବି ତାକୁ ସିଏ।
ଓ ହ।
ହ ଆଉ ତମ ଆଡେ କେମିତି କଣ ରଜ ଗଲା?
ଆମର ରଜ ତ ବଢିଆ ଯାଇଛି। ଥିଲା ଆଉ ଡଉଟିରେ ଆମକୁ ମିଳିଥିଲା। ଚିକେନ ବିରିୟାନୀ। ତାପରେ ସୋମବାର ଦିନ ମିଳିଲା ପନିର ଆଉ ପନିର କୁ ଅଣ୍ଡା। ପନିର କରି ନାହିଁ କଣ ହଁ ପନିର କରିି ବି ଇଏ ଫ୍ରାଇଡ଼ ରାଇସ୍।
ମୋ ପାଇଁ?
ଆଁ।
ମୁଁ।
ତୁ କଣ କରୁଥିଲ କି ଖାଇ ଥାଆନ୍ତୁ? ଉଁ।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
ହେଲୋ।
ହଁ।
ହଁ।
କରିଛି ସବୁ କରିଛି।
କେତେବେଳକୁ ଏତ କିଛି କରନ ସେ କଣ କିଛି ଦିଆହବନି।
ଛି ମୁଁ ବି କେତେ କାମ କରିଛି ମତେ ବି ମିଳିବା କଥା। କିନ୍ତୁ ଭାଇ ମାନେ ପାର ସେଲ ମଗ
କଣ?
ବେଇମାନୀ କଟ
ବେଇମାନୀ କରିଦେଲି କେତେବେଳେ?
କ ଖାଇ ଏ ନିଜେ ନିଜେ ଖାଇଦେଲ। ଆଉ ମୋ କଥା ଟିକେ ପଚାରିଲେନି ନାଇଁ ଥରେ ବି।
ହୁଁ। ଦୁଇଶହ ଦୁଇଶହ ଆକାର ଚାଲ ଧରିଥିବା ଶହେ ଲେଖା ଦୁଇଶହ ଲେଖା ଧରିଥା। ହଁ ହଁ ଆଜି ଆଜି ତରକାରୀ କଣ? ତୁମର ତରକାରୀ କଣ ବୁଝିଲ?
ଜାଣିନି।
ଆ ଟେ କହୁନୁ ଆମର ହେଇନି ନା ଟିକେ ଦେଇଥାନ୍ତ ପଠେଇଥାନ୍ତ।
ହୁଁ ହୁଁ ହୁଁ,
ହୁଁ, ଆ,
ଶାଗ ମୁଗ ତରକାରି।
ଶୁଭୁନି।
ଶାଗ ମୁଗ ତରକାରୀ।
ଶୁଭୁନି ଭଲରେ କୁହ। ଭଲସେକହ ଶୁବୁନି। ପଛ ପଛ କହିବା। ହ୍ୟାଲୋ। ନେଟୱର୍କ ନାହିଁ କି ତମର? ହ୍ୟାଲୋ।
ହଁ। ସାଗ ମୁଗ ତରକାରୀ ହେଇଥିଲା ସାଗ ମୁଗ ତରକାରୀ।
ଶାଗ ମୁଗ ତରକାରୀ ଅ ଅ ଅ ନା ଖାଉନୁ ମୁଁ ଖାଇବିନି ସାଦା। ଆଉ କଣ ହେଇଥିଲା। ଦିନରେ ଆମର ହେଇଥିଲା ଆଜି ଯେ ଅ ଅଣ୍ଡାକୁ ଭଜା ହେଇକିନା ତାକୁ ଇଏ ଟାଇପ ରହିଥିଲା କଣ ନା ପନିର ଟାଇପର ହେଇଥିଲା। ପିସ୍ ପିସ୍ କରିକିନା ପନିର ଟାଇପ ର ତାକୁ ଗୋଟେ ତରକାରୀ। ହେତ୍ ପନିର ଟାଇପର କୁହା ହେଲା ପା। ଅଣ୍ଡାକୁ ଭଜାହେକି ତାକୁ ପୁରା ମୋ ସେପ କରିକିନା ପୁଅ ପାନିର ଟାଇପ ର ଯେମିତି ପିସ୍ ପିସ୍ ନୁହଁ?
ହୁ।
ସେମତି ପିସ୍ ପିସ୍ ହେଇକିନା ତାକୁ ତରକାରୀ କରା ହେଇଥିଲା। ଆଳୁ ପନୀର୍। ଅଣ୍ଡା, ଚିକେନ୍, ମଟନ୍, ମାଛ। କଂଙ୍କଡ଼ା, ଚିଙ୍ଗୁଡ଼ି। ସବୁ। ତୁମେ ଖାଉନିକି? କାହିଁ?
ଟେଷ୍ଟ କେମତି ଲାଗେ ଭଲ।
କଣ?
ଭଲା
ଶୁଭନି କଥା ଶୁଭୁନି।
ସବୁଠୁ ଟେଷ୍ଟ କେମତି ଲାଗେ, ଭଲ?
ହଁ ଟେଷ୍ଟ ତମ୍ ବଢିଆ, ତା ସିଏ ଆଇଁସ ନହେଲେ ଯାଉନି ଭାତ। ସାଧା ହେଗିରା ଟିକେ ଯାଉନି ଗଳୁନି ତଣ୍ଟିରେ।
ହଁ ଆଇଁଷ ଖାଉଚ ସବୁ ନା? ଆଇଁଷ ଖାଉଚ ତାହେଲେ ନା।
ହଁ।
ବାଡେଇ ହେଇଗଲା ଗୋଡଟା
କଣ କଣ?
ଆଇଁଷ କଥା ଶୁଣି ମୁଁ ଗୋଡ଼ ବାଡେଇ ହେଇଗଲା।
ଖାଲି ସୋମବାର ଖାଉନା, ଆଉ ସବଦିନ ଖାଇ
ସୋମବାରେ କାଇଁ ଖାଉଛ?
ଖାଉନି ଗୋଟେ ଇଚ୍ଛା ହଉନି ଆଉ।
ଆଉ ତମେ ଇଏ ଆଉ କଣ, ଆଉ କଣ କହୁନ? ଆଉ ଡ୍ୟୁଟିରେ କଣ କଣ କରୁଛ କଣ ନାଇଁ ସେରା କୁହ।
ଡ୍ୟୁଟିରେ?
ହଁ।
ଡ୍ୟୁଟିରେ ଖାଲି ଯେଉଁ ଆସୁଛନ୍ତି ବୁଲିବାକୁ ମୁଁ ତାଙ୍କୁ ଖାଲି ଅନଉଛି ଆଉ କଣ କରିବି?
ହଁ ହଉ।
ହୁଁ।
ହୁଁ।
କାମ ସେୟ ଆଉ।
ହୁଁ।
ହୁଁ ଇଏ କଣ କଲା କରୁନି ଦେଖିବୁ ବସିକି ଆଉ। କେ ଭୁଲ ଭଲ କଲା କେ ଠିକଠାକ କଲା କେ କଣ କଲା କଣ ନାହିଁ ସେ କଇଁ ଫୁଲ ଗୁଡ଼ାକ ତୋଳି ଦେଉଛନ୍ତି ବସ ପଥିଲା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
ଶୁଭୁନି? । ନା ନା ନା ନା ମୁଁକେବେ ସୁଣିବିନି। ମୁ ତୋଳେନି।
ମେତେ କଇଁ ଫୁଲ ବହୁତ ଭଲ ଲାଗେ।
ଭଲ ଲାଗେ? ଆଚ୍ଛା ଆଜି ମାମା ମାଗିଥିଲା ମତେ ମୁଁ ତାକୁ ଦେଇନହିଁ ମୋ ଗାଡି କିରେ ପଡିଛି।
ହୁଁ।
ଝାଉଁଳି କିିନା ତା ଅବସ୍ଥା ଖରାପ ହେଇଗଲାଣି। ସେ ଉଚ୍ଛନରେ ଆସିଲା ସାଙ୍ଗେ ସାଙ୍ଗେ ବସିଲା ଓ ସେଠୁ ପୁଣି ଓଲ୍ଲେଖିଲା ସେଠୁ ପଳେଇଲା ଆଉ ଖଆଲେକି ରହିଲାନି। ତା ପାଖକୁ ଗଲା ଟୁ ସବୁ ଖୋଲି ଜସ ତ।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
ହାଁ।
ତ ଦେହ
ନାଇଁ ଆଉ ନାନଉ। ଝାଉଁଳ ଫୁଲ ଟା କଣ କରିବ?
ହଉ ବାହୁୁଲା ବା ।
ଆଉ ଆଉ ପୁଣି କାଲି ଫୁଟିଲେ କାଲି ତ ଦେଇନ ଆଉ ଡେଲି ଗୋଟେ ଲେଖେ ଦେଲେ ବି ତିନିଶହ ପଞ୍ଚଷଠି ଦିନ ଦେଲେ ବ ସରିବନି। । ହୁଁ ଏତେ ଫୁଟୁଛି ଫୁଲ। । । ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁଭୁନି କଥା ହ୍ୟାଲୋ।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
ହ୍ୟାଲୋ। ହୁଁ ହୁଁ। ହ୍ୟାଲୋ। ହ୍ୟାଲୋ। । । । କଥା ସୁବୁଛି ହାଲୋ। ଆ ସତ ଭର ଦଷ୍ଟ ହୁଁ ମୁୋଇଛି କିପପ
ଆ
ହଁ ଁ ସକାଳେ ହେଲାଣି ହ ସାଢେ ପାଞ୍ଚଟା ଛଅଟା ସୁଧା ଛାଡି ଦେଇକ ଯାଉଛି ସ୍କୁରୁୁଢେ ଛଅଟା ଆସିକି ଆମେ ସକାଳୁ ସକାଳୁ ହାଲୋ।